ହଁ କଣ କରୁଛ?
ଏଇ ଏବେ ପୁଅକୁ ପଢେଇକି ଆଉ ରୁଟି କଲି ମାଛ ତରକାରୀ ଅଛି, କରିକି ଆଇଲି ଆଉ।
ଚାହା ପିସାଲଣି ହଁ ମୁଁ ଟିକେ ଛାତରେ ଆସିକି ବୁଲୁଛି ଆଉ।
ହଁ ଆଛା ଆମର ସନ୍ଧ୍ୟାବେଳେ ମୁେ ପିଇଦଉ ମାନେ ମୁଁ ସନ୍ଧ୍ୟା ଦେଇ ସାରିକି ତାପରେ ଯାଇକି ଚାହା କରେ ମୋ ଶାଶୁ ପିଅନ୍ତି, ତ ମୁଁ ସେତିକି ବେଳେ ଚାହା କରିଦିଏ ଆଉ
ହୁଁ ହୁଁ ଆଜି କୋଉ କଣ କଥା ହବା କୁହ।
ଆଉ ନାଇଁ କହୁଥିଲି ଟିକେ ଚାଷ ବିଷୟରେ କଥା ହେବା?
ହଁ କୁହ।
ହଁ ମାନେ କଣ କହୁଥିଲି ନା ଦେଖ ମାନେ ଆଜିକାଲିକା ଯୁଗରେ ଦେଖ ଚାଷ ମାନେ ଅଧିକ ହଉନି ବୁଝିପାରୁଛ। ମାନେ ଯେହେତୁ ବାହାରୁ ସବୁ ଜିନିଷ ଦେଖ ଆଉଛି ଆମର ବୁଝିପାରୁଛନ୍ତି ମାନେ ଘରେ ମାନେ ଯେ ପ୍ରତ୍ୟେକ ମାନେ ଆମର ଯେତିକି ଚାଷୀ ସବୁ ଥିଲେ, ମାନେ ଏବେ ସେମାନେ ସବୁ ଚାହୁଁଛନ୍ତି କଣ ନା ମାନେ ଆମେ ସବୁ ବାହାରକୁ ଯାଇ କାମ କରିବୁ ସେଇ ଜାଗା ମାନେ ବିଲ ଏଡ଼ା ସବୁ ଦବୁ ବିକି ଦବୁ ଆଉ ଅଧିକାଂଶ ଦେଖ ବିକି ଦଉଛନ୍ତି, ସେଥିରେ ବଡ଼ ବଡ଼ ପ୍ଳଟିଙ୍ଗ ସବୁ ଠି କିଏ ଆଉଚି।
ବଡ଼ ବଡ଼ ଦେଖ ବିଲ୍ଡିଙ୍ଗଂ ସବୁ ହଉଛି ସେଇ ଜାଗାରେ ସବୁ ମାନେ ସେ ଜମିରେ, ଆଉ ଚାଷ ସିନା କଲେ ଆମେ ସବୁ ଜିନିଷଟା ପାଇପାରିବା ସେଥିରୁ ମାନେ ସବୁ ଜିନିଷ ପାଇପାରିବା ବୁଝିପାରୁଛନ୍ତି ହଁ। ଆଜ୍ଞା ତାପରେ କଣ ହଉଛି ନା ଦେଖ ଆମର ସାର ମୁଁ ଆମ ସେପଟ କଥା କହୁଛି, ମୋ ବାପ ଘର କଥା ଆମର ହଉଛି ମାନେ ଚାଷୀ ଘର। ବୁଝିପାରୁଛୁନା ଆମର ଚାଷ ବାସ ସବୁ ମାନେ ବାଇଗଣ, ବିଲାତି, ଆଳୁ ବାଇ ବାଇଗଣ ସବୁ ଏମତି ସବୁ ଜିନିଷ ମାନେ ଲଗା ହଏ ପୋ ପୋଟଳ କଖାରୁ ସବୁ କୋବି ଫୋବି ସବୁ ଲଗା ହୁଏ, ଆଉ ମାନେ ଏଇ ଧାନ ଧାନ ବି ହୁଏ, ବିରି ହୁଏ, ମୁଗ ହୁଏ, ଚଣା ହୁଏ ସବୁ ଜିନିଷ ଆମର ହଁ ସବୁ ଜିନିଷ ହୁଏ, କିନ୍ତୁ ଏବେ ଦେଖ ଲୋକ କିଛି ଲୋକ ଭାବୁଛନ୍ତି ମାନେ ଚାଷ ଆମର କଲେ ମାନେ ଦେଖ ଅଧିକାଂଶ ଭାବୁଛନ୍ତି, କଣ ଯେ ଋଣକୁ ବି ଯେ ନେଇକି ଆଉଚି ଯେ ଯୋଉ ଲୋକ ଋଣକୁ ଆଣି କରୁଛି, ବିଲରେ ଲଗଉଛି ମାନେ ସେ ଲୋକ ଯଦି ଏ ବର୍ଷା ହେଇକା ନହେଲା ବର୍ଷା ହେଲାନି, ସେ କଣ କରିବ ତା ଫସଲଟା ଅତ୍ୟଧିକ ଅଧିକ ବର୍ଷା ହେବାରୁ ସେ ଫସଲ ଟା ତାର ନଷ୍ଟ ହେଇଗଲା, ଯେହେତୁ ନଷ୍ଟ ହେ ସେ ଗୋଟେ ଋଣ କରିଛି ଋଣକୁ ଆଣିକି କରିଛି ନା ମାନେ ସୁଧକୁ ଆଣି ପଇସା ପତ୍ର ଆଣିକି, ଲୋକଙ୍କ କରିଛି କ୍ଷତି ହେଇଗଲା ସେ ଲୋକ ବହୁତ ମାନେ ମନଦୁଃଖ କଲା କାନ୍ଦିଲା, ଏମିତି କିି ଲୋକ ବି ଆତ୍ମହତ୍ୟା କରିଦେଉଛନ୍ତି ମାନେ ଚାଷୀମାନେ ମାନେ ଦେଖୁଥିବେ ଟିଭିରେ ବି ଦେଖୁ ଦେଖୁଥିବେ ନ୍ୟୁଜ୍ ପେପର ବି ଦେଖୁଥିବେ, ମାନେ ଆଉଚି ସେ ସକାସେ ଅଧିକ ଲୋକ କେହି ଭଲ ପାଉନାହାନ୍ତି ଚାଷ କରିବାକୁ ବୁଝିପାରୁଛନ୍ତି କି ସେ କେହି ମାନେ ଅଧିକଂଶ ଭଲ ପାଉନାହାନ୍ତି ଚାଷ କରିବାକୁ ମାନେ ସେ ସକାସେ ସେ ବାହାରକୁ ଦେଖ ଯାଉଛନ୍ତି ସେ ସକାସେ ବା ବାହାରୁ ଯେଉଁ ଜିନିଷଟା ଆସୁଛି ସବୁ ରେଟ୍ ହେଉଛି।
ହଁ ରେଟ୍ ହଉଛି ପୁଣି ଆହୁରି ଶୁଣ ସେ ଯୋଉ ବାହାରୁ ଯୋଉ ଜିନିଷ ଟା ଆସୁଛି, ନିହାତି ବିଷାକ୍ତ ଜିନିଷ ବି ଆସୁଛି ପ୍ରାୟ ଆଜି କାଲି ଦେଖୁଛ ପିଡିଆ ପକଉଛନ୍ତି। ଉୁଁ ମାନେ ପୋକ ମାନେ ପୋକ ଲାଗିଗଲା ବାଇଗଣ ଦେହେ ଦିଅ ପୋକଔଷଧ। ପକେଇ ଦିଅ ମାନେ ପ୍ରାୟ ଦେଖିବ ଔଷଧ ଦିଅ ପୋକ ପକଉଛନ୍ତି ସେଥିପାଇଁ ଆମେ ନିଜେ ନିଜେ ହିଁ ଫସଲ ଫସଲ କଲେ କୌଣସି ମାନେ ଔଷଧ ବି ପକେଇ ପାରିବନି କାହିଁକି ନା ଆମେ ଯେତିକି ଆମର ନିହାତି ମାନେ ଚାଷୀମାନେ ତ ନିହାତି ବିକିବେ ଦେଖିବ ଗୋଟେ ଖଡା ଗଛ ଲଗାନ୍ତୁ ପିଡିଆ ମୁନ୍ଦେ ପକେଇଦେବେ। କହିବେ ହଁ ପିଡିଆ ପକେଇଦେଲେ ଜଲଦି ବଢ଼ିଯିବ ଆମେ ତାକୁ ବିକ୍ରି କରିଦବୁ କି ଗୋଟେ ଧନିଆ ମଞ୍ଜି ପକାନ୍ତୁ ତାକୁ ତାକୁ ବି ପିଡିଆ ପକେଇ ଦଉଛନ୍ତି ଏଣୁ ବିଷାକ୍ତ ଜିନିଷ ଖାଇକି ପ୍ରାୟ ଦେଖିବ ଲୋକମାନଙ୍କର ଦିହ ବି ବହୁତ ଖରାପ ହେଉଛି।
ଏଇଟା ଠିକ୍ କଥା ଆପଣ କହିଲେ ମାନେ ଦେ ଆମେ ଯଦି କଣ କରନ୍ତେ ଦେଖ ବାହାର ଜିନିଷ ଖାଇକି ଆମ ଦେହ ଖରାପ ହେଉଛି। ମାନେ ଯେହେତୁ ସେମାନେ ଦେଖ ତାଙ୍କ ଘର ବିକ୍ରି ପାଇଁ ସେମାନେ ପକଉଛନ୍ତି କୀଟନାଶକ ଔଷଧ ପକଉଛନ୍ତି। ପିଡିଆ ପକଉଛନ୍ତି ଆମ ସିଆଡେ ବି ସେମିତି ବି ପକେଇବେନି ଲୋକ ସେମାନେ କଣ ଚାହୁଁଛନ୍ତି ବିକ୍ରି ଆମର କେ ହେଇଯାଉ ସେ ଜିନିଷ ତ ଛୋଟ ଥିବ ସେ କେ ଟ ଥିବ ତାକୁ ଯଦି ଟିକେ ସାର ଦେଇଦେଲେ ତା ଦେହ ସାର ଦେଇଦେଲେ କି ମାନେ କି ଯୋଉ ପୋକ ଲାଗିଲା ଔଷଧ କୀଟନାଶକ ଔଷଧ ପକେଇଲେ। ସେ ତାଙ୍କ ପୋକ ଲାଗିବନି ତାପରେ ସାର ଦେଇଦେଲେ ସେ ଗଛ ଜଲଦି ସେ ଫଳ ବି ଟିକେ ବଡ଼ ବଡ଼ ଦେଖାଯାଏ।
ନିହାତି ତ ହଁ ଆଜି ତ ଆଜି ଯଦି ଔଷଧ ପକେଇଲା ଆଉ ଦୁଇ ଦିନି ପରେ ଦେଖିବ ତାଙ୍କର ଫଳିକି ମାନେ ବିକ୍ରି କରି
ଆଜ୍ଞା ଆଜ୍ଞା। ସେମିତି ହିଁ କରୁଛନ୍ତି ସେମିତି କରୁଛନ୍ତି ଯେହେତୁ ମାନେ ସେମିତି କଲେ କଣ ସେଟା କେମିକାଲ ଜିନିଷ ସବୁ ବା ବିଷ ମାନେ କୀଟନାଶକ ଔଷଧ ଏରେ ସବ ପଡୁଛି ଆମ ଦେହ ପ୍ରତି ମାନେ ବହୁତ ଖରାପ ଏଇଟା ଆମେ ଯଦି ଚାହିଁବା ମାନେ କିଛିଟା ମାନେ ଆମ ବାରିପଟେ କିଛିଟା ଫସଲ ଲଗେଇବାକୁ ଆମେ କଣ କରିପାରିବାନି ଆମ ବାରିପଟେ କି ଆମ ଛାତ ଉପରେ ହଉ। ଆମେ ମାଟିରେ କି ଇଟା ପାରିଦେବା ଛାତ ଉପରେ ପାରିଦେବା ଯଦି ଯାହାର ଜାଗା ନଥିବ କି ଦେଖ ବାରି ଘର ନଥିବ। କଣ ସମସ୍ତଙ୍କର ଅଛି କି ସମସ୍ତଙ୍କର ବି ନାହିଁ ନା ଆମେ ଯଦି ଆମର ବି ନାହିଁ। ମାନେ ଆମେ ସେଇଟା ନାହିଁ ଆମେ ଆଣିବା କ ଆମେ କଣ କରିବା ଆମେ ଛାତ ଉପରେ ତାକୁ କଣ କରିବା ନା ମାନେ ଇଟା ପାରିଦବା। ଇଟା ପାରି ଦେଇକି ମାଟି ଆଣିକି ତା ଦେହରେ ମାଟି ପକେଇ ଦେଇକି ଯୋଉ ଫସଲ ହଉ ମାନେ ବିଲାତି ହଉ କି ବାଇଗଣ ହଉ କି ପୋଟଳ ହଉ ଏ କି ବୋଦି ଛୁଇଁ ହଉ ଏମତି ଆମେ ସବୁ ଟା ଲଗେଇଲେ ମାନେ ଆମେ କିଛିଟା ପରିବା ମାନେ ସେଥିରୁ ପାଇପାରିବା ଫ୍ରେଶ ପରିବା ଯୋଉଟା ସକାଳୁ ଉଠି ମାନେ କୁହନ୍ତି ମାନେ ତୋଳି ପାରିବା ଭଲ ତ ତଟକା ପରିବା ସେଇ ପରିବା ଟା ଆମେ ଖାଇଲେ ଆମ ଦେହ ପ୍ରତି କେତେ
ମାନଙ୍କର ଦିଦି ଶୁଣ ଆମେ ମନେକର ଛାତ ଉପରେ ମାନେ ଫସଲ ଲ ସେଇଟା ଆମର ପୋକ ଲାଗିଲା ଆମେ ତ ନିଜେ ହିଁ ଖାଇବା ନା ଆଉ କଣ ଆମେ ଔଷଧ ପକେଇ ପାରିବ କି ପକେଇ ବାନି କିଛି ଘରୋଇ ଉପାୟ ମାନେ ପୋକ ଚରା ଓ ମରିବା ପାଇଁ କିଛି ମାନେ ଜାଣିଛନ୍ତି?
ନାଇଁ ନାଇଁ ଦେଖ ଘରେ ହି ଆମର କଣ ଉପଚାର ଦେଖ ଏଇଟା ଗୋଟେ ଭଲ କଥା କହିଲେ। ମାନେ ଆମେ ଯଦି ସେଇଟା ଚାହିଁବେ ଯଦି ମାନେ ତା ଗଛଟା ଟିକେ ବଡ଼ ହେବା ପାଇଁ ଫଳ ଦେବା ପାଇଁ ଟିକେ ଖତ ଦେଇପାରିବା। କି ଦେଖ ପାଉଁଶ ଏବେ ଯୋଉ ଚୁଲିରେ ଯୋଉ ପାଉଁଶ ଟା ବାହାରେ ସେ ପାଉଁଶ ଟା ବି ପକେଇ ଇପାରିବା ମାନେ ଗଛ ଦେହରେ ମାନେ ପୋକ ଲାଗିବେନି ଆମ ଘରେ ମାନେ ଆମେ ଯୋଉ ଇଏ କରୁଛେ ବାହାରେ ତ ମାର୍କେଟରେ ସେମାନେ ବ ବିକ୍ରି କରିବା ପାଇଁ ସେମାନେ ପକେଇ ଦୋଉଛନ୍ତି। ମାନେ ଲୋକଙ୍କର ଯାହା କ୍ଷତି ତାଙ୍କର ଗଣ ଯାଉଛି ତାଙ୍କର ବିକିବା ଦରକାର। ବୁଝିପାରୁଛନ୍ତି କି କିନ୍ତୁ ଆମର ଏଇଟା ଆମେ ଘରେ କଣ କରିବା ନା ଆମେ ଘରେ ଆମେ ଖାଇବା ନା ଆମ ଦେହ ଟା ଭଲ ରହିବା ପାଇଁ। ଆମ ଘର ଲୋକ ଆମ ପରିବାର ଭଲ ରହିବ ଆମେ ସେଇଟା କଣ ସକାଳୁ ଉଠିଲ ଚୁଲିରେ ଯୋଉ ପାଉଁଶଟା ବାହାରେ ସେ ପାଉଁଶଟା ଆମ ଗଛ ଦେହରେ ଛିଞ୍ଚି ଦଉ।
ହ
ଛିଞ୍ଚି ଦବଉ ସେଟା ଏତେ ପୋକ ଲାଗେନି ସବୁ ଗଛ ଦେଖିବ ମାନେ ଫୁଲ ଗଛ ବି ହଉନ କାଇହିଁ ପାଉଁ ସେଟା ଦେଖିବ ଦ ପାଉଶ ଦେଲେ ପୋକ ହେଇ ଲାଗେନି କି ସର୍ଫ ପାଣି ଦେଖିବ ଅଧିକାଂଶ ସର୍ଫ ପାଣି ଫୁଲ ଗଛ ଟଗର ଗଛ ହେଇାରେ ଦେଖ ଲାଗିଯଏ ଏଁ ମାନେ ପୋକ ଅଧିକ ବଡ ବଡ
ଦି ଦି ହେଡ଼ା ଦିଦି ଶୁଣନ୍ତୁ ସେଇଟା ମାନେ ଉ ସକାଳେ ଦେଲେ ଭଲ ନା ସନ୍ଧ୍ୟା ବେଳକୁ ଦେଲେ ଭଲ?
ମାନ ସକାଳ ଟାଇମଟା। ସକାଳ ଟାଇମ ଟା ଦବ ହଁ ସକାଳ ଟାଇମ ଟା ଦେଲେ ସେଇଟା ଭଲ। ସକାଳେ ଦେଲେ ମାନେ ଦେଖ ମାନେ ପାଉଁଶ ଟିକେ ଛିଞ୍ଚିଦବା କି ସର୍ଫ ପାଣି ଟିକେ ନେ ଦେଇ ଦେଲେ ମାନେ ଘରେଇ ଜିନିଷ ମାନେ ଏଇଟା କିଛି ଆମ ଦେହ ଖରାପ ହବନି।
ନ ଆମେ ଉଁ ବିକ୍ରି ଟା କଣ ନା ସେ କି ଚାଷୀ ମା ମାନେ ଚାହୁଁଛନ୍ତି ବେଗି ଜଲ୍ଦି ବଡ ହେଇଯାଉ ଜଲ୍ଦି ବିକିଦେବି। ସିଏ କଣ ଉଁ ସେଟା ଭାବୁଛନ୍ତି ଇଏ ଲୋକମାନଙ୍କର କ୍ଷତି ହବ ବୋଲି ଆଉ ଆମେ ହିଁ ନି ଯୋଉଟା କରିବେ ସେଟା ହିଁ ପିଡିଆ ହେଇକା କୌଣସି ମେଡିସିନ୍ ଦବାନି।
ଏ କଥା କହିଲେ ଏଇଟା ହିଁ ମାନେ ଆମେ ନିଜେ ଚାହିଁବା କେମିତି ମାନେ ଆମର ବି ଦେଖ ସେଠି ବି ଆମର ସେମତି ଆମ ବାରିପଟେ ବି ମୋ ବାପ ଘର କଥା କହୁଛି ଆମ ବାରିପଟେ ଆମେ ଲଗଉ ବହୁତ ଦି ଜିନିଷ ଲାଗୁ ବହୁତ ପ୍ରକାର ପରିବା ଲାଗୁ କାଇଁନା ଚାଷୀ ଘର ଆମର ନା। ଆମେ ସବୁ ପ୍ରକାର ପରିବା ବି ଲଗଉ ଆମ ବାରିପଟେ ଯେମିତି ଟମାଟୋ ଠୁ ବିଲାତି ଠୁ ମାନେ ସବୁ ଜିନିଷ ଆମର ହଁ ସବୁ ଜିନିଷ ଲାଗେ। ତେଣୁ ଆମର ବିକ୍ରି ହୁଏନି। ଆମ ମାନେ ବାଇରେ ଆମେ ସବୁ ଲଗଉ ମାନେ କରିକି ପିଆଜ କଣ ରସୁଣ କଣ ଆମେ ସବୁ ଜିନିଷ ଲଗାଉ ଆମ ବାଇରେ ।ଆମର ବଡ଼ ବିଲ ଇଏରେ ଆମ ବାରିପଟେ ବିଲଟା ଲାଗିକି ଟିକେ ଅଛି ସେଇଠି ଆମେ ସବୁଦିନି ସବୁ ପରିବା ଆମେ କଣ ସେଇଟା ମାନେ ତଟକା ପରିବା ଆମେ ସକାଳୁ ଉଠିବୁ ମାନେ ବିଲାତି ହଉ କି, ଭେଣ୍ଡି ହେଉ କି ବାଇଗଣ ହଉ ଆମେ ସେଇଟା ଆଣିକି ଘରେ ଆଣିକି କରୁ। ଆଉ-ଉ-ଉ-ଉ ଏମିତି ବିଲ ବାଡିରେ ବି ହୁଏ ବି ସେ ଚଣା ହୁଏ ମୁଗ ହୁଏ। ବର୍ଷ ସାରା ବି ଆମର ସେଇ ଧାନ ଅଁ ଯୋଉ ହୁଏ ସେ ଚାଉଳଠୁ ଲଗେଇକି ମାନେ ସବୁ ଜିନିଷ ବିଭିନ୍ନ ଜାତୀୟ ଲଗା ହୁଏ। ଚଣା ମୁଗ ଗ ଏମିତି ବି ଖାଉ ମାନେ ବାପ ଘର ଖଞ୍ଜାରେ। ଏଠି ତ ମୋ ଶାଶୁ ଘରଟି ନାହିଁ। ମୋ ଶାଶୁ ଘରଟି ଏଠି ମାନେ ଚାଷ ବାସ
ସେରା ଏକ କଣ ଗାଁ ଗହଳିରେ ରୁହେ ସେଟା ଅନେଇ ରୁହେନି। ଗାଁଉଁଲି ମାନେ ମାନେ ଆମ ଏଇ ଦିଆ ମାନେଙ୍କେରେ ରୁହେ ।ସେ ଏବେ ଆମର ବି କର ହଁ ଏ ଯେମି ଯାହା କରନ୍ତି ଆଉ କଣ କରିବା ସେ କୃଷି ମାନେ ହିଁ ଭାବନ୍ତେ ନାଇଁ ସେ ଜିନିଷ ଟା ଖାଇଲେ ମେଡିସିନ୍ ଦେଲେ ଆମେ ପିଡିଆ ଦେଲେ ମାନେ ରୋଗ ହଉଛି ସିନା ସିଏ ଚାହାନ୍ତି ବେଗି ପିଡିଆ ଦେଇଦବା ବେଗି ବେଗି କେମତି ବ ବଢିଯିବ ବଢିଗଲେ ସେ ବିକ୍ରି କରିବେ ନା। ଆଉ ସେ ତାଙ୍କର ଆଉ ସମସ୍ତିଙ୍କ କଥା ଚିନ୍ତା କରିବି। ତାଙ୍କ ନିଜ ଚିନ୍ତା ହିଁ କରିବେ ନା।
ସେଇ ଠିକ୍ କଥା ଏଇଟା ବି ସେମାନେ ବି ତାଙ୍କ ନିଜ କଥା ସିନା ସମତେ ଆଜିକାଲି ଦୁିନିଆ ତ ଯେଝା ଯେଝା
ଆଜିକାଲି ବି ଦେଖୁବ ବିଲ ବାଡି ସବୁ ଛାଡି ଦଉ ଛନ୍ତି। ବାହାରେ ଯାଇକି କିଏ ଗଲା ହାରି କୁଆଡେ କାମ କରିବା ପାଇଁ ବିଲ ବାଡି ବି ବହୁତ ପଡିଆ ପଡୁଛି। ସେଇଟା ଆମେ ଯେତେବେଳେ ଚାଷୀ ଲୋକ ନିହାତି କିଛି ବି ନ ହଉ ମାନେ ଧାନ ପୁଞ୍ଜି କରିପାରିବା। କି ମୁଗ ଚାଷ କରିପାରିବା ଚାଷୀ ମାତ୍ରକେ ହିଁ ଟି ଅଳ୍ପ ବହୁତ କିଛି ହିଁ କରି ବା ଆଜି କାଲି ଚାଷୀ ମାନେ ତ ଜମା କରୁନାହାନ୍ତି ହଁ ସେ ବିଲ ଆଉ କରାହଉଛି ଚାଲ ବାହା ଯାଇ ଖଟିବା।
ଆଜ୍ଞା ଠିକ୍ କଥା ଏଇଟା କହିଲେ ଏଇଟା ଠିକ୍ କଥା କହିଲେ ମାନେ ମାନେ ସବୁ ଜାଗା ଦେଖ ଗାଁଉଁଲି ଇଏରେ ବି ଦେଖ ଲୋକ ବି ମାନେ ଗାଉଁଲି ଇଏରେ ବି ଲୋକ ବି ବିକି ଦଉଛନ୍ତି ସେଇଠି ଘର ମାନେ ଘର କରୁଛନ୍ତି। ବିକୁଛନ୍ତି ନାଇଁ ପୁଣି ଘର ବି ସେଠି କରିଦଉଛନ୍ତି ମାନେ ଆଉ ସେ ଚାଷ କ
ସେ ବିଲ ଟା ଅବିକା ଡିହରେ ବିକି ଦଉଛନ୍ତି। ହୁଁ ସେ ବିକି ଦଉଛନ୍ତି ନହେଲେ ଘର ବି କରିଦଉଛନ୍ତି ହଁ ସେଟା ହିଁ ବୁ ଯଦି ସମ ସ୍ତେ ଶୁଣ ଯଦି ସମସ୍ତେ ଆମେ ମାନେ ବିଲ ବାଡ଼ି ନ କରିକି ଘର ଦ୍ବା କରିବା। ତାହେଲେ ପନି ପନିପରିବା ଯୋଉ ବିକୁଛେ ବି ମାନେ ଖାଉଛେ ଆମେ ନିଜେ ହିଁ ଆ ଆମେ କଉଠୁ ପାଇବା? ଆମେ ତ ସବୁ ନଷ୍ଟ କରିଦେଇଥିବା, ଆଉ ବିଲ ବାଡ଼ି ନଥିବ। ତାହେଲେ ଆମେ ମଣିଷ ମାନେ ବଞ୍ଚିବେ କେମିତି?
ବଞ୍ଚିବା କେମିତି ଆମେ? ଏଇଟା ବୁଝିବା ଦରକାର ମାନେ ଏଇଟା ଠିକ କଥା କ କହିଲେ ଆପଣ ଯୋଉଟା କହିଲେ ଠିକ କଥା କହିଲ ବଢିଆ ପଏଣ୍ଟା କହିଲେ ଏଇଟା ମାନେ ଏଇଟା ଯଦି ଆମେ ବିକିଦବା ଏ ସବୁ ଆମେ ମାନେ ଦେଖ ଆଗକୁ ଆମ ପାଖରେ ଖାଇବାକୁ ଖାଦ୍ୟ ବି ନଥିବ।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
କିଛି ବି ନଥିବା ଖାଇବାକୁ ଆମେ କଣ ଆମେ ତ ସବୁ ବିକିକି ଖାଲି ପଇସା ଗଲେ ରୋଜଗାର କରିବାକୁ ତାହେଲେ ଆମେ ଖାଇବା କଣ? ଆମେ ତ ସବୁ ବିକା ବିକା କରିଦେଇଥିବା ଚାଷ ତ କରିବା ଗୋଟେ ଚାଷୀ ଯଦି ଚାଷ ନ କରିବା ଆମେ କିଛିଟା ଖାଇପାରିବା କି କିଛି ବି ପାଇବାନି ଦେଖ ସେ ଧାନଟା କରୁଛି ବୋଲି ଆମେ ଚାଉଳ ଟା ବି ପାଇପାରୁଛେ। ସିଏ ମୁଗ ବିରିଠୁ ଯାହା କରୁଛି ହେଲେ ଆମେ ସେ ଜିନିଷ ସବୁ ପାଇପାରୁଛେ ସେମାନେ ଯଦି କିଛି କରିବେନି ଯଦି ଚାଷୀ ମାନ ଯଦି କିଛି କରିବେନି ଚାଷ ବାସ କରିବେନି ସବୁ ବିକା ବିକି କରିକି ତାଙ୍କ ପଳେଇବେ ତାଙ୍କ
ଆଗରୁ ଧାନ ଚାଷ କରୁଥିଲେ ଏବେ ଯୋଉ ଚାଉଳ ପାଇଲେ ଟୋଟାଲ ହିଁ ମାନେ କେହି ବି ଧାନ ବି କଣ ବିଲକୁ ବି କେହି ବି ଯାଉନାହାନ୍ତି ଆଜିକାଲି।
ହଁ ଠିକ କଥା କହିଲେ।
କ ହଁ କୁହ?
ଏଇଭଳିଆ କଥା ଆଜିକାଲି ମାନେ ଚାଷବାସକୁ ଟିକେ ଧ୍ୟାନ ଅଧିକ ମାନେ ଦଉନାହାନ୍ତି। ଚାଷକୁ ବହୁତ ଚାହୁଁଛନ୍ତି କି ଆମେ କେନ୍ତି ବାହାରକୁ କେନ୍ତି ବାହାରେ ଯାଇକି କେନ୍ତି ପଇସା ଇନକମ କରିବୁ ବୋଲି।
ନିହାତି ତ ହଁ ହଁ।
ଏଇଭଳିଆ ହିଁ ହଉଛି।